ହ ହ୍ୟାଲୋ। ହ୍ୟାଲୋ। ଦିଦି କଣ କରୁଛ? ହ୍ୟାଲୋ। ହ୍ୟାଲୋ। ହାଲୋ ଦିଦି ଶୁଭୁଛି?
ହ୍ୟାଲୋ।
ହଁ ଦିଦି ଶୁଭୁନି କି? ହ୍ୟାଲୋ। ହ୍ୟାଲୋ।
ହଁ।
ଦି କଣ କରୁଛ?
ବସିଛି।
ଖାଇସାଇଲଣି?
ହଁ।
କଣ ଖାଇଲ?
ଆଳୁ ଟମାଟୋ ଆଉ ବଡି ଚକଟା ଆଉ ଡାଲମା।
ହ ଓହୋ।
ତ ତମେ କଣ କରୁଛ?
ମୁଁ ହେଇ ଗ୍ୟାସ ଚୁଲି
କଣ?
କହିଲି ମୁଁ ଗ୍ୟାସ ପୋଛୁଥିଲି ଏଇ ଯୁ ଆମ ଚୁଲା ଗ୍ୟାସ ଚୁଲା ସେଇ ଚୁଲା ପୋଛୁଥିଲ।
ଖାଇବା ହେଲାଣି।
ହଁ।
କ ଖାଇଲ।
ମୁଁ ଖାଇଲି ଭାତ ଆଉ ବୁଟ ଆଳୁ ତରକାରୀ ଆଉ ଶାଗ ଭଜା ଆଉ ତମ ଘରେ ସମସ୍ତେ କଣ ଅଛନ୍ତି?
ହୁଁ ହୁଁ ମୋ ଭଉଣୀ ଯାଇଛି ସ୍କୁଲ ମା ଖାଉଛି।
ଉ ହୁଁ। ହଉ ତମ ସବୁ କାମ ସଇଲାଣି ନା? ହୁଁ। ଆଉ ବୁଣା ବୁଣି ସାଇଲାଣି?
ସିଏ ଦେଇଥିଲେ।
ଶୁଭୁନି ଦିଦି ନେଟୱର୍କ୍ ପ୍ରୋବ୍ଲେମ ହଉଛି କି?
ମୋର ତ ଫୁଲ ନେଟୱାର୍କ ଅଛି।
ହଁ ମୋର ବି ନେଟୱର୍କ ଅଛି ଆଉ ଶୁଭୁନି କ୍ଲିୟର।
ତମ କଥ ବି କ୍ଲିୟର ଶବୁନି ମତେ।
ହ ଓହୋ ହଉ କୁଅ?
ଆମ ପୁଣା ପୁଣି ସରିଲାଣି ପୁଣି ହବ ଚାରିଟା ବେଳକୁ
ଓହୋ। ଆଉ
ଆଜି କ୍ଲା ଟା ଭଲ ଲାଗିଲା ନା?
ହଁ। ହ
ସାର ଯା ବୁଝେଇଲେ ବୁଝିପାରିଲ ସବୁ?
ହୁଁ ବୁଝି ସେତେବେଳୁ ବୁଝି ପାରୁିନଥିଲି ଫେର ସାରଙ୍କୁ ପଚାରିଲି। ଯେ ସାର୍ ହେଟା କଣ ହବ ତୁ ଟିକେ କହିଦିଅନ୍ତୁ ତାପରେ ସାର୍ କହିଲେ। ଆ ଆମେ କ୍ଲାସ ଯେତେବେଳେ ଆମେ ବା ଯଦି କୋଉଟା ନ ବୁଝିବାରିବା ସାଙ୍ଗେ ସାଙ୍ଗେ ସାରଙ୍କୁ ପଚାରିବି। ନହେଲେ ପଛଆରେ ପଚାରିଲେ ଆଉ ସମ୍ଭବ ସେଇଠି ସାର୍ ସେଇଟା ବୁଝଉଥିବେ
ହଁ ସାର୍ ବି ତ ସାର ବି କହୁଛନ୍ତି ସାର୍ ବି କହୁଛନ୍ତି ପଚାର ବୋଲି କଣ ନ ବୁଝିପାଇଲ?
ହୁଁ।
ଆଜି ବାରଟା ଯାଏ ପିଲା ଥିଲେ ବାରଟା ହେଇଗଲା ଯେମିତି ସମସ୍ତେ ଲିଭ୍ ହେଇଗଲେ।
ହୁଁ।
ଆମେ ଜମା ପାଞ୍ଚ ଜଣ ଥିଲେ ଲାଷ୍ଟ ଯାଏ।
ହଁ ଆଉ ଯୋଉ ମାର୍କେଟ ଆଡେ ଯାଇନ?
ଉଁ ମାର୍କ ଏବେ ଖୋଲା ନାଇଁ ସକାଳେ ଖୋଲା ଥିଲା। ଏବେ ବନ୍ଦ ଅଛି ଦୋକାନ ସବୁ ହଁ।
ମୁଁ କହିଲି ପଟା ଦେଇଥିଲ।
ହଁ ସକାଳେ ଯାଇଥିଲି।
କଣ ବୁଲି ଆକୁ ନା କଣ ଖାଇଲ ନା କଣ ଆଣିଲ କୁହ?
ସକାଳେ ଯାଇଥିଲି ବୁଲି ବୁଲି ଆସଥିଲି ତାପରେ ନଈକୁ ଗାଧେଇ ଗଲି। ଟ୍ୟୁସନ କଲି ଆଉ ଚା ତାପରେ
ତମେ ସବୁଦିନେ ମା
ହଁ ହଁ।
କହିଲି ତମେ ସବୁଦିନ ଯାଅ ଟିଉସନ କରିବା ପାଇଁ ନା ଯୋଉ ନଈକି ଗାଧୋଇବା ପାଇଁ।
ହଁ।
ଭଲ ଲାଗେ।
ହୁଁ।
କେତେ ଜାଗ ଯାଅ?
ମୁଁ ମାମାଲି ଜଣିଛ ନା ତା ଫୋନ୍ କରେ ନା କଣ ସିଏ। ହଁ ପ୍ରିୟଙ୍କାକୁ ସିଏ ଫୋନ କରେ, ମୋ ସାଙ୍ଗ ଆମ ଘର ପାଖରେ। ସିଏ ବି ଯାଏ ଆମ ଗାଁର ସମସ୍ତେ ଲୋକ ଯାଆନ୍ତି।
ଆଉ ସେ ଯୋଉ ଦିଦି ଜାଆନ୍ତିନି।
ସମସ୍ତେ ସିଏ ତାଙ୍କର ଟିକେ ଦୂର ତ ସିଏ ଆସେନି ସେଥିପାଇଁ ଆଉ। ତାଙ୍କ ମା ଆସନ୍ତି।
ଓହୋ।
ଆମର ପୁରା ନଈ ନଈ କୂଳରେ ଆମର ପାଖରେ
ଓହୋ। ମାନେ କଣ କେମିତି ମାନେ ପହଁରା ଶିଖିଛ। ଯଉ ପହଁରା।
ନା ପାଣି ନାହିଁ ଆମର।
ନଈ ଆଉ ନଈରେ ପାଣି ନାହିଁ।
ଆମ ନଈ ଛନ୍ଦରେ ବେଶୀ ପାଣି ନାହିଁ। ଆଉ ଜମା ଆଣ୍ଠୁଏ ଆଣ୍ଠୁଏ ପାଣି। ବର୍ଷା ଦିନ ହେଲେ ବଢିଯାଏ। ହଁ ସବୁଦିନ ସବୁଦିନ ଆମର ସମସ୍ତେ ସେ ଆମ ହଁ ଭଲ ଲାଗେ।
ହୁଁ।
ଆମ ଆମର କାଲି କଲେଜ ଖୋଲିବ କ୍ଲାସ ହବ ବୋଲି ମେସେଜ କରିଛନ୍ତି ଗ୍ରୁପରେ।
ଓହୋ। ହଉ।
ଆଉ କଣ କୁହ।
ମାନେ ତମେ ଯାଅ ସାବୁନ ଫାବୁନ ନେଇକି ଯେମତିି ମୁଣ୍ଡ ସଫା କଲ ଯଦି ମୁଣ୍ଡ ଧୋଇଲ ତାହେଲେ। ଚୁଟି ଧୋଇଲ ସେତେବେଳେ ସେଇଠି ଧୋଇ ପାରିବ ନା।
ହଁ। ସବୁ ଏକ ଏକ ଦୁଇ ସବୁ ଏକ ଦୁଇ ସବୁ କରିପାରିବ। ସବୁ ସୁବିଧା ଅଛି।
ଡ୍ରେସ ସଫା
ହଁ।
ଲୁଗାପଟା ସଫା
ହଁ। ସବୁ
ଓହୋ ଆଉ ଭଲ ନା ନଈରେ ଗାଧୁଉଛ ଡେଲି ଆଉ ଆମର ତ ଏଠି ନାଇଁ।
ଏ ସକାଳୁ ଉଠୁଛୁ ତ ପଳଉଛୁ। ପାଖ ବି ପାଞ୍ଚ ମିନିଟ୍ ବି ଲାଗୁନି ପାଞ୍ଚ ମିନିଟ ବି ଲାଗୁନି ପହଞ୍ଚିବାକୁ ନଈରେ।
ତମ ବାଡି ପଛ ଗୋଟେ ବୋଧେ ନଈ।
ବନ୍ଧ ସେପଟେ ନଁ ବନ୍ଧ ଏପଟେର
କୁପୁର ଆଉ ୍ୟଉସନ କରୁଛୁ ନା
ହଁ ସକାଳେ ଆଜି କରୁଛି।
କଣ ବଢିଲ?
ବହି।
କଣ ପଢ ଲ ମାନେୋଉ ବିଷୟ ମାନେ ଓ ୟ ନା ଇଂଲିଶ ନା
ଓ ଓଡିଆ ତୃତୀୟ ଶ୍ରେଣୀ ପିଲାଙ୍କ ବଢେଇଲି ଚତୁର କୃଷକ ମାନେ ବହି ଗୁଟା ଏତେ ଭୁଲ ତା ଭିତରେ ଛାଡ଼ି ଦେଇଛି।
ମାନେ କଣ ମାନେ ଶବ୍ଦ ସବୁ ଛାଡି ଦେଇେଇଛନ୍ତି ନା ଶବ୍ଦ ପୁରା ଭୁଲ ଭଲ ଲେଖିଛନ୍ତି।
ଛାଡି ଦେଇଛନ୍ତି ଗୋଟେ ପେଜ ଗୋଟେ ପେଜ ଦି ପେଜ ଭଳେ ନାହିଁ।
ମାନେ କଣ ମାନେ ପୁରା ଧଳା କଲର ଅଛି କିଛି ଲେଖା ହେଇନି।
ନା ନାହିଁ ଟୋଟାଲ ପେଜ ବି ନାହିଁ। ପୁରା ସ୍କିପ୍ କରିଦେଇଛନ୍ତି ସେ ପେଜ୍କୁୁ
ପୃଷ୍ା ନାହିଁ ମାନେ ଏକ ପରେ ତିନି ପଡିଯାଇଛି ଆଉ
ନା ନା ନମ୍ବର ଠିକ ଅଛି ଏକ ପରେ ଦୁଇ ଦୁଇ ପରେ ତିନି କିନ୍ତୁ ସେଇ ଯୋଉଟା ରହିବ ତ ସେଇଟା ସେ ମାନେ କାଟିଦ ଦେଇଛନ୍ତି।
ତମେ କେମିତି ଜାଣିଛ ସେଇଟା ରହିବା କଥା ବୋଲି।
ନିଶ ର ଗୋଟ ଗ ଗପଟେ ପଢିଲି ତା ଦେହରେ କଣ ଶାଢୀ ଅନୁମାନ କରି ହେଇଯା ମୁଁ ଆଜି ପଢଉ ଚତୁ କୃଷକ ସେଥିରେ ସେଥିରେ ଦେଇଥିଲା। ଯେ ଗୋଟେ ଗୋଟେ ଗୋଟେ କୃଷକ ଗୋଟେ ସେ ଚାଷ କରୁଥୁ ଭରେ ଆସିଲା ତା ପାଖକୁ। କହିଲା ମତେ ଖାଇବି କୃଷକ ଟା କହିଲା ମତେ କାହିଁ ଖାଇବ ଆଉ କିଛି ଦିନ ରୁହ ମୋ ଫସଲ। ଅମଳ ହେଲେ ଫସଲ ଦେବି ତାପରେ ଖାଇବ ହେଲେ ଭାଲୁ ତା କୃଷକ କଥା ରାଜି ହେଲେ ସେଠୁ କୃଷକ କହିଲା ହଁ। କୃଷକ ସେଇଠୁ କହିଲା କହିଲ ତମେ କଉ କୋଉ ଫସଲ ଖାଇବ ମାଟି ତଳେ ଫଳୁଥିବା ଫସଲ ନା ମାଟି ଉ ଉପରେ ଫଳୁଥିବା ଫସଲ ସେଠୁ ଭାଲୁ କହିଲା ମାଟି ଉ ଉପରେ ଫଳୁଥିବା ଫସଲ ମୁଁ ଖାଇବି ମାଟି ତଳେ ଯାହା ଫଳିବ ସେ କୃଷକଟା ଖାଇବ ସେଠୁ ସେ ରୃଷକ କଣ କଲା ବହୁତ ତା ବୁଦ୍ଧି ସହିତ। ଉ ସେ କଣ କଲା ଆଳୁ ଚାଷ କରିଦେଲା ଆଳୁ ଚାଷ ଯେତେବେଳେ କଲା ମାଟି ତଳେ ଆଳୁ ଫଳେ ମାଟି ଉପରେ ଆଳୁର ପତ୍ର। ପତ୍ର ଟା ଡାଳ।
ହୁଁ।
ସେଠୁ ଯେହେତୁ ଭାଲୁ କହିଛି ମୁଁ ମାଟି ଉପରେ ଯାହା ଫଳିବ ମୁଁ ତାକୁ ଖାଇବି। ମାଟି ତଳେ ଯାହା ଫଳିବ ତୁ ଖାଇବୁ ସେଇଠୁ ଆଳୁ ଯେ ଯେତେବେଳେ ହେଲା କୃଷକ କଣ କରଛି ସେଥିପାଇଁ ତା ନିଜେ ଆଳୁକୁ ରଖିଦେଇଛି ଆଉ। ମାଟି ଉପରେ ଯୋଉ ପତ୍ର ଅଛି ତାକୁ ଭାଲୁକୁ ଦେଇଛି ସେଠୁ ଭାଲୁ ମନ ଦୁଃଖ ହେଲା। ସେ ଭାଲୁ କହିଲା ତାପ ପର ତାପରେ ସେଇଠୁ କହିଲା ଆଉ ତାପରେ ମେ ମାନେ ଯାହା ଚାଷ ହବ ମତେ ମାଟି ତଳେ ଯାହା ପଳିବ ସେଇଟା ଦବୁ। ସେଇଠୁ ମାନେ ସେଇଟା ଆଉ ନାହିଁ ସେଇଟା ପୁରା କାଟି ଦେଇଛି।
ଆଉ ବିଶ୍ୱଵସରିଗଲା ସେଇଠୁ ବିଶ୍ଵ ସରି ଯାଇଛି।
ତାପରେ ଅଛି ଆମାନେ ଆଖୁ ଚାଷ। ଉଁ ଆଖୁ ଚାଷ ଯେତେବେଳେ କରିବ ଭାଲୁ କହ ମାନେ ସେଇଟା କାଟି ଦେଇଛି। ତା ପରେ ପୁରେଇ ଦେଇଛି। ମାନେ ଭାଲୁ କହିବ ମାଟି ତଳେ ଯାହା ଫଳିବ ଖାଇବି ମାଟି ଉପରେ ଯାହା ଫଳିବ ଖାଇବି। ସେ କଣ ଆଖୁ ଚାଷ କରିଦବ ଯେ କୃଷକ ସେଠୁ
ହୁଁ।
ଚାଷ କରିବ, ଆଖୁ ଚାଷ ଯେମିତି କରିବ ମାଟି ତଳେ ରହିବ ଆଖୁର ଚେର। ମାଟି ଉପରେ ରହିବ ପତ୍ର। ସେଇଥିପାଇଁ